ଶୁଭ ସନ୍ଧ୍ୟା ବନ୍ଧୁ।
ଶୁଭ ସକାଳ ଶୁଭ ସକାଳୁ ବନ୍ଧୁ ସକାଳ ହେଇଯାଇଛି ବର୍ତ୍ତମାନ।
ତ ମ ମତେ ଲାଗୁଛି ମୁଁ ହିଁ ସେ ବଳରାଜ।
ହା ହା ହା ହା ଠିକ ଠିକ ଠିକ କହିଲ ଆପ ପଣ ଏଠି ଟିକେ ମୁଁ ଭାବୁଛି ଆମେ ଆମର ନିୟମକୁ ଦୃଷ୍ଟି ଆଗରେ ରଖ ଖି ଆମେ ଆମର ଆଗକୁ ଥିବା ଅ କାର୍ଯ୍ୟକଳାପ ଗୁଡକୁ ଆମେ ସ ମ୍ପାଦନ କରିବା ଆମେ ପୂର୍ବ ପୂର୍ବ କାର୍ଯ୍ୟ ଗୁଡାକରେ ଆମେ ଯୋଉ ଭଳି ଭାବେ ଆମ କାର୍ଯ୍ୟ ସମ୍ପାଦନ କରିଚେ ମତେ ଟିକେ ମନକୁ ଆ ଟିକେ କଣ ଖରାପ ଚିନ୍ତା ଧାରା ପଳେଇ ଆସୁଛି କି ଆମ କାମଟି ଖରାପ ଦିଗରେ ନ ଗତି ପ ଚାଉ ବା ଆମ କାର୍ଯ୍ୟଟିକୁ ଏ କଣ କୁହନ୍ତି ହ ରିଜେଟ ରିଜେକ୍ଟ ନ କରାଯାଉ ହୁଁ ହୁଁ। ଠିକ ଅଛି ଆଜ୍ଞା ଆମେ ଆଗକୁ ବଢିବା। ମୋ ବାର୍ତ୍ତା ପଳ ମୋ କଥା ଭାଷା ଟି ଆପଣଙ୍କୁ ଭଲ ଭାବେ ଶୁଭା ଯାଉଛି।
ନିଶ୍ଚୟ ନିଶ୍ଚୟ ଶୁଭା ହଉଚି କିନ୍ତୁ କଣ କହିବି ଆପଣଙ୍କୁ ମୋତେ ଜଣେ ଜଗିଚନ୍ତି କିନ୍ତୁ ଛାଡ଼ନ୍ତୁ ଆପଣଙ୍କ ସହିତ କଥା ହେଇକି ମୁଁ ତାଙ୍କ ସହି କଥା ହେଇଯିବି। ଠିକ ଅଛି ହ। ଠିକ ଅ ତ କୁହନ୍ତୁ ତୁ କଣ କହିବା ପାଇଁ ଚାହାଁନ୍ତି ଆପଣ କୁହନ୍ତୁ ଶୁଣିବା ପାଇଁ ଚାହେଁ। ତ ମୁଁ ଗୋଟେ ବିସୟ ଆପଣଙ୍କ ସାଙ୍ଗରେ କଥା ପାଇଁ ଚାହୁଁଛି ଠିକ୍ ଅଛି। ତ ମୁଁ ହଁ ତ ଗୋଟେ ମୋର ମନରୁ ଉଙ୍କି ମାରୁଛି ଗୋଟେ କୋଉ ପ୍ରଶ୍ନ ଯେ ମୁଁ ଏବେ ଆମ ଛାତରେ ଅଛି ଆକୁ କୁଲୁ କୁଲୁ ପବନ ଖାଇକି ଶୁଲୁସୁଲୁ ଅଛି ମୁଁ ଠିକ୍ ଅଛି ହଁ। ତ ହଁ ତ ମୁଁ ଗାଡ଼ି ତାକୁ ଦେଖୁଛି ବିଭିନ୍ନ ପ୍ରକାର ଗାଡି ଅଛି ଠିକ ଅଛି ତ
ଆଜ୍ଞା।
ଓ ଆମର ଯୋଉ ପେଟ୍ରୋଲ ଗାଡ଼ି ଇଲେକ୍ଟ୍ରିକ୍ ଗାଡ଼ି ତ ଜାଣ ଥିବେ ନା ଆପଣ।
ହଁ ନିହାତି ଭାବେ ଦେଖନ୍ତୁ ହଁ। ହଁ କୁହନ୍ତୁ କୁହନ୍ତୁ ଆପଣଙ୍କ କୋଶ୍ଚିନଟିକୁ ମୁଁ ଆପଣଙ୍କର ସମ୍ପୂର୍ଣ୍ଣ କୋଶ୍ଚିନଟିକୁ ମୁଁ ଶୁଣିବାକୁ ଚାହେଁ?
ହଁ ତ ମୁଁ ଏହା କହିବାକୁ ଚାହୁଁଛି? ଯେ ଆଜିକାଲି ଯଦି ଆମେ ଇଲେକ୍ଟ୍ରିକ ଗାଡ଼ି କିଣିବା। ବୁଲେଟ ଚାଳକ ଗା ଗାଡ଼ି କିଣିବା ଠିକ୍ ଅଛି ତ ସେରା କେତେ ଦୂର ଆମକୁ ଆମକୁ ମାନେ ସହାନୁଭୂତି ହେବ କି କାମକୁ କଣ ଲାଭ ହେବ? ତ ମୁଁ ଟିକେ ଜଣିବା ପାଇଁ ଚାହୁଁଛି? ତ ସେଇଟା ସେଇଟା ଆମର ଠିକ ହବ କି ନାହିଁ? କିଣିିବାଟା?
ନିହାତି ଭାବେ ଦେଖନ୍ତୁ ଆମର ହଁ ଏବେ ବର୍ତ୍ତମାନ ଦେଖିବାକୁ ଗଲେ ଆମର ଦେଶ ଦେଶ ମଧ୍ୟରେ ଯୋଉ ପ୍ରକାର ଆମର ଚାଲିଛି ବା ଆମର ପେଟ୍ରୋଲର ଦର ଯୋଉଭଳି ଭାବେ ବିଗତ ଦିନରେ ବଢିବାରେ ଲାଗିଛି ଆଉ ଆଉ ପେଟ୍ରୋଲ ବି ଗୋଟେ କଣ ନା? ଆ କଣ ଦୁଇଟି ଜିନିଷ ଅଛି ଗୋଟେ ହଉଛନ୍ତି ଆମର କଣ ଅସରନ୍ତି ସମ୍ବଳ ଆଉ ଗୋଟେ କଣ ଆଜ୍ଞା?
ସରନ୍ତି ଆଜ୍ଞା। ହଁ ହଁ ମତେ ଲାଗୁଛି ଆପଣ ଶିକ୍ଷକ? ହଁ ମୁଁ ଛାତ୍ର ହଉ ଠିକ୍ ଅଛି ଚାଲନ୍ତୁ ହଁ ତ ଅସରନ୍ତି ସରନ୍ତି ତ ଆପଣ କହିବାକୁ ଚାହାନ୍ତି? ତ ଯୋଉ ଇନ୍ଧନଟା ସେ ସରନ୍ତି ସମ୍ବଳ ତ ସେ ଇନ୍ଧନ ତ ସରିଯିବ ଆଉ ଯୋଉ ଯୁଦ୍ଧ ଯୁଦ୍ଧ ଚାଲିଛି ସେଥିପାଇଁ ସେ ଯୋଉ ଦର ବୃଦ୍ଧି ବଢ଼ି ବଢ଼ି ଚାଲିଛି ଆଉ ତ ସେଥିପାଇଁ ଆମେ ତ ଯେମିତି ଏ ମୁଁ ଜାଣିଛି ଆମେ ବାହାର ଦେଶ ଉପରେ ବହୁତ ନିର୍ଭରଶୀଳ କାହିଁକିନା ଆମ ଦେଶରେ ଏତେ ଏତେ ନାହିଁ ହଁ କି ନାଇଁ ଆମ ଏତେ ଜିନିଷ ହଁ ନିର୍ଭରଶୀଳତ ଆପଣ କହୁଛନ୍ତି ଏହା କହିବାକୁ ଚାହାଁନ୍ତି ଯଦି ଆମେ ଏଇ ବିଦ୍ୟୁତ୍ ଚାଳକ ଯଦି ଯାନ ବ୍ୟବହାର କରିବା ତାହେଲେ ଆମେ କାହା ଉପରେ ଏତେ ନିର୍ଭରଶୀଳ ହେବାକୁ ପଡିବନି। ସେଇଆ ତ
ନିର୍ଭରଶୀଳ ଠିକ ସେ ଠିକ ଜିନିଷ କହିଲେ ନିର୍ଭରଶୀ ଳ ହବାକୁ ପଡିବନି ଏବଂ ଦ୍ଵିତୀୟରେ କଣ ହବ ନା ଆମେ ଏ ପେଟ୍ରୋଲ ତୁଳନାରେ ଆମର ଖର୍ଚ୍ଚ ବି ମୁଁ ଭାବୁଛି ଆମେ ଯଦି ଗୋ ଗୋଟେ ଥର ବିନିଯୋଗ କରିଥାଉ ଆମ ଅ ଇ ଇ ଇଲେକ୍ଟ୍ରିକ ଚଳିତ କଣ ଯାନ ଉପରେ ତ ଗୋଟିଏ ଥର ଆମେ ବିନିଯୋଗ କରି ଆମେ ଆ ବହୁତ ଦିନ ପର୍ଯ୍ୟନ୍ତ ଆମେ ତାର ସୁଯୋଗ ବା ଉପଯୋଗ ଆମେ ନେଇପାରିବା। ଯାହାକି ମୁଁ ଭାବୁଛି
କିନ୍ତୁ ମୋର ହଁ ହଁ ମୋର ଆଉ ଗୋଟେ ପ୍ରଶ୍ନ? ଯେ ବିଦ୍ୟୁତ୍ ଚାଳକ ଠିକ୍ ଆପଣଙ୍କୁ ପଇସା କମ୍ ପଡ଼ିବ ମାନେ ଆଜିକାଲି ସରକାର ବି ଦେଉଛନ୍ତି କଣ କୁହନ୍ତି ମ ତ ମନେ ମନେ ଠିକ ସେ ସରକାର ବି ହଁ ସରକାରଙ୍କ ତରଫରୁ ସେ ଜିନିଷ ମୁଁ ଠିକ୍ ଜାଣିଛି କି
ଉପରେ ବହୁତ ପ୍ରୋତ୍ସାହନ କରୁଛନ୍ତି।
ଠିକ୍ ହଁ ସେ ଜିନିଷ ତ ସରକାର ବହୁତ ଭଲ କାମ କରୁଛନ୍ତି କିନ୍ତୁ ମୋର ଏଇ ଜିନିଷ ଯେ ଯଦି ମାନେ ଏବେ ଆମ ଗାଡ଼ି ଯଦି ଅଲଗା ଗାଡ଼ି ଆମେ ଧରିଛୁ ସିଏ ଖରାପ ହେଇଯାଏ ନା ସାଙ୍ଗେ ସାଙ୍ଗେ ଆପଣ ସଜାଡ଼ି ପାରିବେ। ଯଦି ବିଦ୍ୟୁତ୍ଚାଳ ଗାଡ଼ି ଆଣିଲେ ସଜଡ଼ି ପାରିବେନି। ଟିକିଏ ସେମିତି ଦୋକାନ ମାନଙ୍କର ଟିକେ କମ୍ ଥାଏ ତ ଆପଣଙ୍କ ସେ ଜିନିଷ ନେଇକନା କଣ ରାଏ?
ନି ନିହାତି ନିହାତି ଭାବେ ଆପଣ କାରଣ ଗୋଟେ ଆ ଇଭି ବା ଇଲୋ ଏ ଚା ଇଲେକ୍ଟ୍ରିକ ଚାଳିତ ଯାନର ସବୁଠୁ ଗୋଟେ ଏ ବଡ଼ ନେଗେଟିଭ୍ ବା ଗୋଟେ ଜିନିଷଟା ଆପଣ ଆଖି ଆଗକୁ ବା କଥାରେ ଆପଣ ଦର୍ଶାଇଛନ୍ତି। ଯୋଉଟା କିି ବିଦ୍ୟୁତ ଚାଳିତ ଯାନର ସବୁଠୁ ବଡ ଆ
ହଁ ମୁଁ ବୁଝିପାରିଲି ମୁଁ ବୁଝିପାରିଲି ଆପଣ କୁହନ୍ତୁ?
ହଁ ହଁ ହଁ ସେଇ ନେଗେଟିଭ ଜିନିଷଟି ଆମେ ଯଦି ଦେଖିବା ସେଇ ଜିନିଷଟି ତାର ପ୍ରଥମ ସେଇ ଜିନିଷକୁୁ ଆମେ ଦୂରେଇ ରଖିବା ପାଇଁ କଣ ନାଇଁ ସେଇଟା ତ ଗୋଟେ ପଏଣ୍ଟ ଆସିବ ଆଉ ଗୋଟେ ପଏଣ୍ଟ ବି ଆସିବ କଣ ନା ବିଦ୍ୟୁତ ଚଳିତ ଯାନ ଆମକୁ ଅଧିକ ଦୂଢ ରାସ୍ତା ପାଇଁ ଆମକୁ
ହଁ ସେମିତି ସେମିତି ସେମିତି ସେମିତି ଏବେ ମୁଁ ମୁଁ ଯା ଭାବୁଛି ମାନେ ଏବେ ସବୁ ଯାହାବ ବି ବିଦ୍ୟୁତ୍ ଚଳିତ ଗାଡ଼ି ସବୁ ଅଛି ସେ ସବୁ ଏବେ ପ୍ରାରମ୍ଭରେ ପ୍ରାରମ୍ଭ ପର୍ଯ୍ୟାୟର ଅଛି ଠିକ୍ ଅଛି, ଯେଉଁଟାକି ସେମାନେ ଭଲସେ ହେଇନାହାନ୍ତି। ଠିକ୍ ଅଛି ମୁଁ କଣ କହୁଛି ବୁଝିପାରୁଛନ୍ତି ମୋ କଥା? ମାନେ ନା ତାଙ୍କର ନା ତାଙ୍କୁ ଆମେ ଭଲ ଜାଗାରେ ଦେଖାଇ ପାରିବା? କି ତାଙ୍କୁ ଏମିତି ଯୋଉଠି ସଜାଡୁଛନ୍ତି ସେମିତି ଦୋକାନ ତ ନାହିଁ ତାଙ୍କର। ଠିକ୍ ଅଛି ତ ବହୁତ ଜିନିଷ ତାଙ୍କର ଅଛି ଗୋଟେ ତାଙ୍କର ଫାଇଦା ଯେ ପେଟ୍ରୋଲ ଇନ୍ଧନ ପଡ଼ିବନି ଆଉ ତାକୁ ଛାଡ଼ିକି ଆଉ ଦୁଇ ତିନିଟା ତାଙ୍କର ଅଛି। ତ ମୁଁ ଭାବୁଛି ଆଉ ଗୋଟେ ଜିନିଷ ରହିଲା ଏବେ ଯଦି ଆପଣ ଗ୍ରାମାଞ୍ଚଳରେ ରହୁଥିବେ ହେଲା। ତ ସେ ଜିନିଷ ଆ ଆପଣ କରିପାରିବେ ହଁ ଗ୍ରାମାଞ୍ଚଳରେ ରହିଲେ ଆପଣ ସେ ଜିନିଷକୁ ମାନେ ଆଣିଲେ ଆ ଆପଣ ଅସୁବିଧା କାହିଁକି ଯଦି କଣ ଖରାପହେଇଗଲା ଠିକ୍ ଅଛି ଆପଣ କିଛି କରିପାରିବେନି ଆପଣଙ୍କ ଗାଡ଼ି ଗୋଟେ ଭଡ଼ା କରିକିନା ଆପଣ ସହରକୁ ଆସିବାକୁ ପଡ଼ିବ କିନ୍ତୁ ଆପଣ ସହରହୁଥିବେ ଆଉ ଯେଉଁ ଗାଡ଼ି କିଣିଥିବେ ସେଇ ଗାଡ଼ିରେ ଯଦି ଆପଣଙ୍କର ଥିବ ଆପଣଙ୍କର କଣ କହନ୍ତି ମୋର ମନେ ପଡ଼ନି ସର୍ଭିସିଂ ଥିବ କହିଲେ ଆପଣ କିଛି ମାନେ ଚଳିବ। ବୁଝୁଛନ୍ତି।
ହଁ ହଁ ବୁଝିପାରୁଛି। ନିହାତି ଭାବେ ଆମେ ଠିକ କହିଲେ ଆପଣ ମାନେ ବି କଣ ଇଧର ସରି ଆମରଇ ଇଲେକ୍ ଟି ଚାଳିତ ଯାନ ଆର ଦୁଇଟି ବହୁତ ବଡ ଆ ଜିନିଷ କହିଛନ୍ତି ଯାହାକି ଆମର ସେଇ ଜିନିଷକୁ ଆଗକୁ ପଢି ପାରୁନାହିଁ। ତ ସେଇ ଜିନିଷ ପାଇଁ ଆମ ସରକାରଙ୍କ ତରଫରୁ ବା ଆ ଇନ୍ ଆ ଇଲେକ୍ଟ୍ରିକ ଚାଳିତ ଯାନ ତର ଉପର ଦୁଇଟା ଜିନିଷ ଯୋଗେଇବାକୁ ପଡିବ ଯାହା ଦ୍ଵାରା କି ଏଇ ଜିନିଷଟି ଆହୁରି ବଢିପାରିବ ଯାହା ଦ୍ଵାରା ଲାଗୁଛି ମତେ କଣ ହୁ ଦୁଇଟା ହେଲା ଗୋଟିଏ ହେଲା। ନା ଯେମିତି ଆମର ପେଟ୍ରୋଲ ପମ୍ପ ଗୁଡାକ ପାଖାପାଖି ବା ଅଳ୍ପ ଦିନ ତଲେ ବା ଅଳ୍ପ ଅଳ୍ପ ଦୂରତାରେ ଯେମିତି ରହିଛି ବା ଗୋଟଏ ଜାଗାରୁ ଅଳ୍ପ ଦୂରତାରେ ଆଉ ଗୋଟେ ଜାଗା ରହିଛି। ସେଇଭଳି ଆମର ଇଭି ଷ୍ଟେସନ ଗୁଡାକ ମଧ୍ୟ ଯଦି ରଖାଯାଇ ପାରିବ।
ମାନେ ଯେଉଁଥିପାଇଁ ଆପଣ ସେଇଟାକୁ ଚାର୍ଜ କରି ଚାର୍ଜ କରିପାରିବେ ସେଇଟା ତ?
ହଁ ସେୟା। ଆମେ ଦୂର ଜାଗା ଯିବା ଗମନ ପାଇଁ ଆମକୁ ସେଇ ଜିନିଷଟି ବହୁତ ସୁବିଧା ହେଇପାରିବ ଏବଂ ଅଧିକରୁୁ ଅଧିକ ତାଙ୍କର ସର୍ଭିସ ସେଣ୍ଟର ଯଦି ଦିଅନ୍ତି।
। ହୁଁ ହୁଁ ବୁଝ ବୁଝିପାରିଲି ବୁଝିପାରିଲି ଆପଣ ଆପଣ ଠିକ୍ ଠିକ୍ ହଁ ହଁ।
ହୁଁ ହୁଁ।
ଆପଣ ଠିକ୍ କଥାଟେ କହୁଛନ୍ତି ଠିକ୍ ଅଛି। ଯଦି ସେଇ ଜିନିଷ ନଥିବ ତାହେଲେ ମାନେ ଏବେ ଯୋଉ ଚାଲିନି କି ମାନେ ଯାହାବି ଯେତେ ଲୋକ ସବୁ ସେ ବିଜୁତ୍ ଚାଳିତ ଗାଡ଼ି କିଣୁଛନ୍ତି ହେଲା ହ୍ୟାଲୋ।
ଆଜ୍ଞା।
ହଁ ସବୁ ଯେତେ ସବୁ କିଣୁଛନ୍ତି ହଁ ଯେତେ ସବୁ କିଣୁଛନ୍ତି। ତାଙ୍କେ ଖାଲି ସେ ଯେ ସହର ସହରରେ ଟିକେଟିକେ ବୁଲିବା ପାଇଁ କିଣୁଛନ୍ତି ବୁଝିପାରୁଛନ୍ତି। ମୋର ଗୋଟେ ସାଙ୍ଗଟେ ଅଛି। ମୋର ଗୋଟେ ସାଙ୍ଗଟେ ଅଛି ସେ ବି କିଣିଛି ତ ହଁ ତ ତାଙ୍କ ତ ମିଶି ମିଶି ମୁଁ ଜାଣିଦେଇଛି, କାହିଁକିନା ସେ ଗାଡ଼ି ବହୁତ ହଲୁକା। ଠିକ୍ ଅଛି, ଆପଣ ସେ ଗାଡ଼ି ଛୁଇଁ ଦେବେ ଭାଙ୍ଗିଯିବ। ମାନେ ସେ ଗାଡି ଥ ସେ ଗାଡିକୁ ଏତେ ତାଙ୍କେ ବଳବାନ କରିନାହାନ୍ତି ଆଉ ଗୋଟେ କଥା, ତାଙ୍କ ଯେ କେବେ ଆପ ତାଙ୍କ ଗାଁକୁ ଯିବେନା ତାଙ୍କେ ବହୁତ କମ ଗତିରେ ଯାଆନ୍ତି, କାହିଁକି ନା ତାଙ୍କୁ ତାଙ୍କ ଅନୁସାରେ ଯଦି ମୁଁ କମ ଗତି ଯଦି ଯିବି ତାହେଲେ, ବହୁତ ବାଟ ଯାଇପାରିବି। ମାନେ ତାଙ୍କୁ ତାଙ୍କେ ଯୋଉ ଗତିରେ ଯାଆନ୍ତିନା ଗୋଟେ ସାଇ ସାଇକେଲ ବାଲାଟା ବି ତାଙ୍କୁ କାଟିକି ପଳେଇବ ତାଙ୍କେ ସେମିତି ଗତିରେ ଯାଆନ୍ତି। ବୁଝନ୍ତି।
କିବା ସମୟ ଦୂରତା କିଛିଟା ଗୋଟେ ରହିଥାଏ ନା ଏତିକି ଦୂରତା ହିଁ ଯାଇପାରିବ। ସେଥି ଯୋଗୁ ବୋଲି ତାଙ୍କର ସେଇ ଗମନ ଟାକୁ ତାଙ୍କେ ସ୍ଲୋ ବା
ବେଗ ଯଦି ହଁ ବେଗ ଯଦି ବେ ବେଗ ଯଦି କମାଇ କମାଇଦେବେ ସେଇୟା, ସେଇୟା ବେଗ ଯଦି କମାଇଦେବେ ତାହାଲେ ତାଙ୍କେ ଟିକେ ଅଧିକ ଯାତ୍ରେ କରିପାରିବେ। ହଁ କି ନାଇଁ, ତ ସେମିତି ସମସ୍ତଙ୍କର ଓ ସମ ହଁ ଭଲ ଥାଏ ହୁଁ ଭଲ ଥାଏ ଖରାପ ଥାଏ, ଯଦି ଆପଣଙ୍କୁ ଗୋଟେ ସୁଯୋଗ ମିଳିବ ଏବେ କିଣିବାକୁ
ଛି ଆ ରାସ୍ତା, ପାହାଡ, ପର୍ବତ ସେ ସବୁ ଜାଗାକୁ ସେଇ ସେ ଗାଡିଟି ତାଙ୍କର ନେଇ ଯାଇଛନ୍ତି। ଆ ଯାଇକି ମତେ ବହୁତ ଖୁସି ଲାଗିଛି ନା।
ତାଙ୍କର ହେଇଟା ଯୋଉ ହେଇଟା ସେଇଟା ହେଉଛି ତାଙ୍କର ନିଜ ଉପରେ ରହିଲା। ତାଙ୍କ ପାଖ ଅଲଗା କିଛି ଗାଡ଼ି ନାହିଁ, ତ ତାଙ୍କଙ୍କୁ ସେ ଜିନିଷକୁ ନେବାକୁ ପଡ଼ିବ ତାଙ୍କୁ ବୁଝିପାରୁଛନ୍ତି କି ନାଇଁ।
ବନ୍ଧୁଟି ବହୁତ ଗରିବ ଶ୍ରେଣୀରୁ କୁହନ୍ତି ନା କଣ?
ଦେଖନ୍ତୁ, ମୁଁ ତ କହିବିନି ସେ ଗରିବ କାହିଁକି ତାଙ୍କ ପାଇଁ ମୁଁ ଆଜି ଆପଣ ତ କଥା ହେଇପାରୁଛି। ହି, ହି, ହି, ହିଇ, ହି ତ ହଁ ତ ତାଙ୍କେ ଗରିବ ନୁହଁନ୍ତି କି ଧନୀ ବି ନୁହନ୍ତି। ତାଙ୍କେ ଆମ ଭଳିଆ ଟିକେ ମଝି ମଝିଆ ଲୋକ ହଁ, ହଁ।
ନାଇଁ, ଆଜ୍ଞା ଆମଠୁ ଟିକେ ଉପରେ ଆଜ୍ଞା, ଆଜ୍ଞା।
ତାଙ୍କେ ତା ତାଙ୍କେ କେ ହଁ, ହଁ ତାଙ୍କେ ଟିକେ ଆମ ଉପରେ ଥିବେକି, ତାଙ୍କେ ଯେମିତି କାଟାକୁଟିକି ତାଙ୍କେ ସେଠି କାଟାକୁଟି କଉଛନ୍ତି ନା। ତ ଆମ ଉପରେ ହିଁ ଥିବେ ତାଙ୍କେ ତ ସେ କଥା ତାଙ୍କେ ସେମିତି ତ ଆପଣଙ୍କୁ, ଯଦି ସୁଯୋଗ ମିଳିବ ଏବେ ଆପଣଙ୍କୁ ଯଦି ମୁଁ ଦେବି ଦୁଇ ଲକ୍ଷ ଟଙ୍କା। ତ ଆପଣ କଣ କିଣିବେ, ମାନେ ଇଭିି ଗାଡ଼ି କିଣିବେ ନା ଏମିତି ଯୋଉ ଇନ୍ଧନ ଗାଡି କିଣିବେ?
ଏ ଦୁଇ ଲକ୍ଷ ଆଗ ଦି
ଦେଖନ୍ତୁ ମୁଁ ପଥମେ କହିବୁ ପଥମେ କହିଲି ମନେକର ଦେଲି ତ ଆପଣ ଯଦି ଏତେ ଗମ୍ଭୀର ଗ ଗଭୀର ଭାବେ ସେଇଟାକୁ ଭାବିବେ, ତାହେଲେ ମୁଁ କିଛି କହିପାରିବିନି। ମନେକର, ମୁଁ ଦେଲି ତ ଆପଣ କଣ କିଣିବେ, ମୁଁ ଆପଣଙ୍କର ରାୟ ଜାଣିବାକୁ ଚାହୁଁଛି, ହଉ ଛାଡନ୍ତୁ ମୁଁ ଦେବିନି। ହେଲା ଆପଣଙ୍କ ଘର ଲୋକ ଦେଲେ, ଆପଣଙ୍କ ଘର ଲୋକ ଦେଲେ। ହଁ, ହଁ ତ ଆପଣଙ୍କ ଘର ଲୋକ ଦେଲେ ତ ମୁଁ ସେଇ ଜିନିଷ କହୁଛି ଯେ, ଆପଣ କଣ କିଣିବେ? ଦୁଇ ଲକ୍ଷ ସାଧାରଣତଃ, ଦୁଇ ଲକ୍ଷ ଅଧିକ ହେଇଯାଉଛି। ଆପଣ ଦୁଇ ଲକ୍ଷ ଶୁଣିକି ଆଉ ଶୁଣୁ, ଶୁଣ, ଶୁଣ, ଶୁଣନ୍ତୁ ଆପଣଙ୍କୁ ଦୁଇ ଲକ୍ଷ ଦେବ ବିନି କାରଣ ଆପଣ ଦୁଇ ଲକ୍ଷ୍ୟ ଶୁଣି ଆପଣଙ୍କ ଲୋଭ ଟିକିଏ ବଢ଼ିଗଲା, ମୁଁ ଆଣଙ୍କୁ ଲକ୍ଷେ ଟଙ୍କା ଦେଲି, ଠିକ୍ ଅଛି। ତାପରେ, ଏବେ କୁହନ୍ତୁ ଆପଣ କଣ କିଣିବେ?
ଆଜ୍ଞା ଯା ଲକ୍ଷେ ଟଙ୍କା ଦେବେ କହିଲେ ମୋର ତ ଦୂରକୁ ଜାଗାକୁ ଏତେ ଗମନ ନାହିଁ ଆଜ୍ଞା।
ହଁ ହଁ।
ମୁଁ ଆଖପାଖ ପାଇଁ ଆଗ ମୋର
ଆପଣ ଅ ବିଦ୍ୟୁତ ବିଦ୍ୟୁତ ଦୁଇ ଚାଳ ଗାଡ଼ି କିଣିବେ ସେଆ ନା ଦେଖନ୍ତୁ ମୁଁ ଶୁଣ ଶୁଣ ଶୁଣନ୍ତୁ ଶୁଣନ୍ତୁ ମୁଁ କହୁଛି ଆପଣ କାହିଁକି କିଣିବେ କାରଣ ମୁଁ ଏତିକି ଜାଣିଛି ଲକ୍ଷ ଟଙ୍କା ସିନା ଆପଣଙ୍କୁ ମୁଁ ଦେବି ଆପଣ ଗାଡି ଟେ କିଣିଦେବେ କିନ୍ତୁ ତାପରେ ତାପରେ ହଉ ସେ ତାପରେ ଇନ୍ଧନ ଇନ୍ଧନ କେମିତି ପକେଇବେ ତାପରେ ଇନ୍ଧନ କେମିତି ପକେଇବେ ତ ଆପଣ ଇନ୍ଧନ ପକେଇ ପାରିବେନି ତ ସେଥିପାଇଁ ଆପଣ ଚାହୁଁଛନ୍ତି ସେ ଜିନଷ କିଣିବା ପାଇଁ ହଁ କି ନାଇଁ ଠିକ୍ କହିଲି ସେଇ ଜିନିଷ ସେଇ ଜିନିଷ ଆପଣ ହାରିବେ ହିଁ ମୋ ଆଗରେ କାହିଁକି ଲକ୍ଷ ଟଙ୍କା ଆପଣ ନେଇଛନ୍ତି ତ ମୋର ପ୍ରଶ୍ନ ଏହା ଫେରେଇବେ ଫେରେଇବେ କେବେ?
ଆଜ୍ଞା ଆପଣ ଯେବେ ମନେ କରିଦେବେ ମୁଁ ଆଜ୍ଞା ସେବେ ସମି କରିକି ଆପଣଙ୍କୁ ଫେରେଇଦେବି ଆଉ।
ନା ଟ ଶୀଘ୍ର ଫରେଇବେ ମୋର ଗୋଟେ କାମ ଦାମ ଟିକେ ଅଛି। ଠିକ୍ ଅଛି ହଁ ଟିକେ ଶୀଘ୍ର ଯଦି ଆପଣ ଫେରାଇବେ ପଇସା ପତ୍ର ଲକ୍ଷେ ଟଙ୍କାଟା ମର ଫେରାଇଲେ ମୁଁ ଟିକେ ଆପଣଙ୍କ ଉପରେ ଚିର ଉପକୃତ ହେଇଥାନ୍ତି ଆଉ
ହଉ ଆଜ୍ଞା ମୁଁ ଚେଷ୍ଟା କରିବି ଆପଣ ଯେତେ ଜଲଦି ଦେବେ ମୁଁ ମୋର ଇଭି ଗାଡିଟି କିଣି
ହୁଁ।